ହ୍ୟାଲୋ।
ହଁ ଦିଦି କଣ କରୁଥିଲ? ହଁ ହଉ ଦ।
ଚାହା ପିଉଥିଲେ ଆଉ।
ଓହୋ ମୁଁ ଏଇଠି ବସିଥିଲି ଆଉ ମୁଢ଼ି ମିଚର ଏକା ଖାଇକି ଆଉ।
ଓହୋ।
ଆଉ କଣ ତମେ ମାର୍କେଟ ହେକା ଯାଇଥିଲ ନା ନାଇଁ।
ନାଇଁ ମୋ ମୁଁ ତ ପୂର୍ବରୁ ଏବେ ପାଞ୍ଚ ଛଅ ଦିନ ହେଲାଣି। ଯାଇ ଗୋଟେ ଶାଢୀ ଟେ ଧରିକି ଆସିିଛି ହେରି ଆଉ ନୂଆ ଡ୍ରେସ ଗୋଟେ। ଥିଲା ହେରା ଗଳେଇକି ପିନ୍ଧି ଦେବି ଆଉ। ଏତେ ଖରା ଅଛି ତ ବାହାରକୁ କେହି କଣ ଯାଇ ହବନି ଭୁବନେଶ୍ୱର ତ କେଇଁତିକା ଖରା ଜାଣିଥିବ।
ହଁ ରଜ ପାଇଁ ତ ଝିଅ ମାନେ ଚାରି ଦିନ ହିଁ ଚାରି ଚାରି ହଳ କରନ୍ତି ତମେ କେମିତି କିଛି କରିନ। ହ
ଶାଢ଼ି ଦିଟା ଆଣିଛି ତ ଆଉ କଣ କରିବି।
ଆଉ ସେ କେତେ ଟା ଆଣିଲ।
ଦିଟା।
ନାଇଁ ନାଇଁ କେତେ ଟଙ୍କାରେ ଆଣିଲ।
ଗୋଟେ ଶାଢୀ ଚଉଦଶହ ଟଙ୍କା ଆଉ ଗୋଟେ ସାତଶହ ଟଙ୍କା
ଆଚ୍ଛା ଆଚ୍ଛା ତମ ଭଉଣୀ ପାଇଁ ଗୋଟେ ନା ତମ ପାଇଁ ଦି ଟାଙ୍କ
ନା ନା ମୁଁ ପାଇଁ ନା। ଭଉଣୀରେ ସେ ତାର ଡ୍ରେସ ନା ସେୋ ଶାଢୀ ପିନ୍ଧିବା ଖାଲି ଅ ସାଙ୍ଗମାନେ ଏଠି ଅଛନ୍ତି କଣ ପିନ୍ଧା ପିନ୍ଧିଠି ଫଟୋ ଫଟ ଉଠେଇବା ପାଇଁ। ସେିଏ ତ ଆସୁଛି ଯାହା ଯିବା ପାଇଁ
ସହରରେ ତମେ କେମିତି ସେଲିବ୍ରେସନ କର ରଜ।
ରଜ ଶଭୂଷଣ ମଦ କହିବାକୁ ଗଲେ ଦୁଇ ହଜାର ଅ କୋଡିଏ ତ ହେଇନି ଆ ଏକୋଇଶି ଏକୋଇଶି ତ ଘର ସବୁବେଳେ ଘରକୁ ପଳାଏ। ଏବେ ମାନେ ଦି ବର୍ଷ ହେଲାଣି ମାନେ ମୋ ଛୋଟ ଭଉଣୀ ର ଏକଜାମ ହଉଛି ତ ପରୀକ୍ଷା। ଆ ତ ସେଥିପାଇଁ ମୁଁ ଘରକୁ ଯାଇପାରୁନି ଛୁଟିରେ। ଆଡ ସର ବି ଚାାଇନା ନା ଏଥର ହଁ
ଏଇଠି ତାହେଲେ ପାଳନ କରିବା ଆଉ।
ହଁ ଗୋଟେ ଥର ରହିଥିଲି ରଜ ହୁଁ।
ମୁଁ କହିଲି ଏଇଠି କଣଥର ପିଠା ପିଠା ତମେ ନିଜେ ସବୁ ତିଆରି କରଛ ନା କଣ ଚକୁଳି ଫକୁଳି।
ନା ଏ ପିଠା କିଣିିକି ଆଣି ଖାଏ।
ଏଇ ଭାଇ ନିଜେ ବନେଇ ପାରନି ଗ୍ରାଇଣ୍ଡର ଫକା ରଖିନ କି?
ନା ଏଇଟା ଆକଚୁଆଳି ଏଟା ଆମର ହଷ୍ଟେଲ ଟା ହେଲା।
ହଁ।
ହଷ୍ଟ ଗୋଟେ ଆଇରନ୍ ଖାଲି ୟୁଜ୍ ୁଡା କିଛି ବି ୟୁଜ୍ କରିପାରିବନ।
ଓହୋ ହଁ ହଁ ବାକି ଏଇଟା ତମର ହଷ୍ଟେଲ ମୁଁ ଭାବିଲି ମେସ୍ କରିକି ରହୁଛି।
ହଁ ସେଥିପାଇଁ କିଛି ୟୁଜ କରିପାରିବନି। ଆଉ ଯୋଉ ମାନେ ରଖୁଛନ୍ତି ଯୋଉ ମାନେ ଆମର ଟପ୍ ଫ୍ଲୋର ଟା ତା ତଳ ଫଟ ଯୋଉମାନେ ରଖୁଛନ୍ତି ସେମାନେ ଆଉ ଯଦି କେତେବେଳଳେ କିଣିଥିଲି କି ଗ୍ରାଇଣ୍ଡର ଟିକେ ମାନେ କହିଦେଇ ମାନେ କହିଥିଲି ସାଙ୍ଗ ମମାନେ ନା ଗୋଟେ ଗୋଟୋନ ସେ ଆଉ ତଳେ ଟିକେ କରିଦିଅ ଟିକେ କରିଦିଅନ୍ତି ଆଉ ସେ ମାନେ ରୁମ ରେଟ ହଉଛି ବାଇଶହ ପଚାଶ ହେଲା ଆ ତାଙ୍କର ହ ହଛି ପଚିଶଶହ ଆମର ହଉଛି ବାଇଶହ ପଚାଶ।
ହଁ।
ହଁ ତ ସେଥିପାଇଁ ଆଉ।
ତମେ ଦିଦି ତମେ ଯେତେବେଳେ ଛୋଟବେେ ଥିଲ ମାନେ ଛୋଟବେଳ ତମ ଟାଇମ ଟା ମାନେ କେମିତି କଣ ସେଲିବ୍ରେସନ କରିଥିଲ।
ରଜ।
ହଁ ଯେତେବେଳେ ଛୋଟ ପିଲା ପୁରା ହେଇଥିଲା ଯେତେବେଳେ। ତୃତୀୟ ଚ ପାଞ୍ଚମ ପଡିଲା ବେଳକୁ କେମିତି କଣ କରୁଥିଲ।
ଉଁ କଣ କରୁଥିଲି ରଜ?
ହଁ।
ହଁ ରଜା ମମତି ନର ସେମିତି କିଛି କଣ ଗଲା ଘରେ ର କିି ଏ ଯପାରେ ଇଆଡେ କଣ ହଁ ୟଆଡ ତ ମୁଁ ରହୁନି ନା।
ଓହୋ ଦୋଳି ଫୋଳି ସବୁ କରନ୍ତି ନା ନାଇଁ ତମ ଗାଁ ରେ?
କଣ କହିଲ?
ମୁ କହିଲି ଦୋଳି ଫୋଳି କରନ୍ତି ନା ନାଇଁ ତମ ସେଇଆଡେ ତମ ଗାଁ ପଟେ ଗାଁ ରେ। ବାଉଁଶ ଦୋଳି ସୋ କରନ୍ତି?
ହଁ ବହୁତ କରନ୍ତି ମାନେ ଦୋଳି ଗୋଟେ କରିବେ
ଯଦି ତମ କଟକରେ କଣ ଫେମସ ମାନେ ପର୍ବପର୍ବାଣୀ ରେ?
ପର୍ବପର୍ବାଣି ଆମର ଫେମସ୍ କିଛି ନହିଁ। ଆମର ଅ ଯୋଉ ଏମିତି, ପୂଜା ପର୍ବ ଏମିତି ବହୁତ ସାରା ଅଛି। କିନ୍ତୁ ମୁଁ କିଛି ଏମିତି ପାଳେନି।
ଓହୋ। କଣ ପାଇ ତମକୁ ଭଲ ଲାଗେନି କି?
କଣ କହିଲ?
ମୁଁ କହିଲି ଭଲ ଲାଗେନି କି ତମକୁ କେମିତି ଏତେ ଏଇ ଫେଷ୍ଟିଭାଲ ହକା?
ହଁ, ଭଲ ଲାଗେ।
ଓହୋ। ଆଉ କହିଲ ପାଳନ କରେନି ଯେ ମୁଁ କହିଲି ଭଲ ଲାଗେନି କଣ ବୋଧେ।
ହୁଁ। ନାଇଁ ହେମିତି କିଛି ନାଇଁ ପାଳନ କରେ। କିନ୍ତୁ ଭଲ ଲାଗେନି ଗୋଟେ ଆଉ। ଯୋଉଟା ଭଲ ଲାଗେ ସେଟା କିଛି ପାଳେନି।
ଅ ଦିଦି ତମ ପରିବାରରେ କିଏ କିଏ ସବୁ ଅଛନ୍ତି?
ଭାଇ, ଭଉଣୀ, ଆଉ ବାପା, ମା, ଜେଜେମା।
ତୁମେ କେତେ ଭାଇ, ଭଉଣୀ ଦି ଭଉଣୀ, ଗୋଟେ ଭାଇ?
ହଁ।
ଆଚ୍ଛା ଜେଜେଆ ବି ଅଛନ୍ତି?
ହଁ।
ଅହ ଅ ଭଲ ଆଉ।
ହୁଁ। ଆଉ କଣ ଖବର ଭଲ ତମ ଘରେ ସବୁ ଭଲ?
ହଁ, ହଁ ଆମ ଘରେ ସବୁ ଭଲ ଆଉ। ଆମ ଘରେ ତ ବାପା, ମା, ମୁଁ, ମ ନନା ଆଉ। ଆମେ ଚାରି। ଏବେ ହଁ ରଜ ପାଇଁ ବି ଦୋଳି ଦୋଳି ଫଳି ସବୁ ବାଉଁଶ ଭାଙ୍ଗି ହାଣିକି ଆଣିଲୁଣି। ତ ସେଇଟାରେ ମାନେ କଣା କରିକି ସେ ଆମ୍ବ ଗଛରେ ଗୋଟେ ଦୋଳି କରିବୁ ଆଉ। ପଟାଦୁଳି।
ସବୁ ଗୋଛେ ପିଲା ତ ଯାଇକି ବାଉଁଶ ହାଣାହାଣି କରି ଏମିତି ଆଉ।
ହଁ।
ଆଉ, ଆଉ କଣ ଖାନା ପିନା ଏବେ କଣ କରିବ ରାତିରେ?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
ଓହୋ!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
ରୋଷେଇ କଣ କରିବ?
ତମର କେମିତି କାଲି କଣ?
କଣ କହିଲ ଦିଦି?
ତମର କାଲି କେମିତି କଣ କେମିତି?
ହଁ ଏମିତି ସବୁ ତ ଦିନକ ପର୍ବରୁ ସବୁ ବିରି ଫିରି ସବୁ ଧୁଆ ଧୁଇ କରି- ତାକୁ ଗ୍ରାଇଣ୍ଡର ମାନେ ପେଷିବେ। ପେଶିକି ତାକୁ କାଲି ବରା ଫରା କି ଯାହାହେଲେ କଣ କରିବା ଆଉ।
ହୁଁ।
ବରା କି ଚକୁଳି ଏଭଳିଆ କରିବା ସବୁ ଆଉ।
ହଁ ରଜ ତ ପୁଅ ପିଲାତ ଖାଲି ଖାଇବେ ଆଉ।
ହଁ ହଁ। ଏବେ ବି ଦିଦି କଣ କହିଲ ଆଗ ଭଳିଆ ବି ଆଉ ରଜ କୋଉଠି କିଏ ସେଲିବ୍ରେସନ ମାନେ ପାଳନ କରୁଛନ୍ତି କି?
ହୁଁ ହୁଁ ହଁ ମ ଏମିତି କିଛି ନାହିଁ ଏବେ କିଛି କରୁନାହାନ୍ତି ଆଗରୁ ମାନେ ମୁଁ ଏତ ଛୋଟ ହେଇଥିଲି ହେଲା
ହଁ।
ହଁ। କାହିଁକି ନା ସେତେବେଳେ ଆମ ସିଚୁଏସନ କଣ କହିଲ ବହୁତ ଖରାପ ଥିଲା ହେଲା।
ହଁ।
ଅ ବହୁତ ଖରାପ ମାନେ ଅ ମାନେ ମୁଁ ତ ମୋ ଜନ୍ମ ହବା ପୂର୍ବରୁ ଫ୍ୟାମିଲି ସିଚୁଏସନ ଏତେ ଭଲ ଥିଲା ମାନେ ବହୁତ ଭଲ ଥିଲା, ତାପରେ ମାନେ ତା ପରେ ମୁଁ ସେଇ ସିଚୁଏସନ ଖରାପ ଭିତରେ ବି ଜନ୍ମ ହେଇଯାଇଥିଲି ହେଲା। ହେଇସାରିଲା ପରେ ବି ମାନେ ସେମିତି ଖରାପ ଖରାପ ଇଏ ସେରେ ହେଇକି ଚାଲିଲା। ତାପରେ ଭଲ, ତାପରେ ମାନେ ଏମତି ଭଲ ହେଲା ମାନେ ପାଞ୍ଚ ବର୍ଷ ସାତ ବର୍ଷ ହେଇଗଲା ପରେ ଭଲ ହେଲା ହେଲା। ତାପରେ ସିଚୁସନ ଆହୁରି ବି ପୁରା କ୍ରିଟିକାଲ ହେଇଗଲା, ତାପରେ ମାନେ ଏମତି ଦେହ ପା ଇଏ ସିଏ ଏମତି ହେଇକି ହେଲା ଅ ପଇସା ଶା ଆ ସୁବିଧା ଏମିତି ହେଇକି ମାନେ ଭଲ ମାନେ ମାନେ ଅ ତାପଠୁ, ତାପରେ ଏଇ ନାଇ ଏଇଟି ନାଇନି ପଢିଲି ହେଲା, ସେତେବେଳେ ଟିକେ ଯାଇକି ଆମର ଟିକେ ଗତି ଟିକେ ଚେଞ୍ଜ ହେଇଗଲା ସବୁ।
ଆ ଯଦି ତମର କଟକର ମାନେ କଣ ସହର ଉପରେ ନା କିଛି ସେମିତି ଗୋଟେ କୋଉ ଗାଁ କଟକର କୋଉ ଗାଁ ଗହଳି ଭଳି?
ଆମର କଣ କହଲ ଆମର ଅ ବଡମ୍ବା ଜାଣିଥିବ?
ହଁ ବଡମ୍ୱା ଜାଣିଛି।
ହଁ ତ ସେପଟେ ତ ପ୍ରପର ମାନେ ଟାଉନ ଟାରେ ଆଉ
ଓହୋ ତାମାନେ ତାହେଲେ ଗାଁ ଗହଳିର ମଜା ବି ତମ ନେଇ ପାରୁନଥିବ ଏମିତି ନା?
ହ ଆଉ ତ ଗାଁ କହଳି ମତେ ଗାଁ ତ ଗାଁ ନା ଆଉ ମାନେ କଣ ମାନେ ପୁରା ମାନେ ମପସଲ ଟାଇପର ଟିକେ ନୁହ ଏମିତି ଗାଁ ଭଳି ଆଉ କିନ୍ତୁ ମୋ ମାମୁଁ ହର ପୁରା ମୋ ଫସଲ ଟାଇପ ର, ତ ସେଇଠି ବି ମୁଁ ଅଧିକ ମାନେ ଦିନେ ରହେ, ତ ସେଇଟା ଗୋଟେ ମଜା। ସେଟା ମଜା ମୁଁ ସବୁ ଆଡ଼ୁ ମଜାରେ ନେଇଯାଇଛି ଆଉ ଉ
ହଁ ଦିଦି ଗାଁ ପୋଖରୀରେ ଗାଧୋଇଛ ନା ନାଇ କେତେବେଳେ, ମାତା ମାତି ଖରା ସିିଜିନରେ
ହଁ କିନ୍ତୁ ଆମ ଘର କେବି ଛାଡନ୍ତିନି। ଆମର ଟିକେ ଦୂରରେ ଟିକେ ତ, ମାନେ ପୋଖରୀ ଟ ଆଗ ଦ ନାଳ ଆମ ବାରିପଟେ ଯାଇଛି, ସେଇଠି ଆମ ଛାଡ଼ନ୍ତୀ। ହୁଁ।
ଆମ ଗାଈ ମାନେ ଇ ଖରା ସିଜିନ ହେଲେ ଭାଇ ଆମେ କଣ କରିବୁକହିଲ? ପରୀକ୍ଷା ଯୋଉ ବା ଚାଲିଥିବ, ଆମେ ବି କେବେ କି ମାନେ ଲେଖି ଦେଇକି ଆଗ ଆସିକି ନି ବ୍ୟାଗ୍ ଘରେ ଫିଙ୍ଗି ଦେଇକି ଆମେ ହେଇ ସ୍କୁଲ ଡ୍ରେସ ରେ ପଳେଇଥିବୁ ପୋଖରୀଠିକି, ମାତା ମାତି କରିକି ଆସିକି
ହୁଁ ଆମର ଗଲୁ ମୁଁ ଏମିତି ବାହାରକୁ କୁଆଡେ ଯାଇପାରେନି, ଆମ ବାରିପଟେ ନାଳ ନା। ତ ଟିକେ ଦୂରରେ ନାଳ ପଛକୁ ଟିକେ ରହେ, ନାଳ ପୋଖରୀ ତା ନାଳ ଆଗକୁ ଗୋଟ ପୋଖରି, ଯୋଉଟା କି ଯୋଉ ଦିଟା ପୋଖୀ ଅଛି ଗୋଟ ପୋଖରରେ ରୋ ଡ଼ ସାଇଟରେ ସେଇଠି ଗାଧେଇ ଯାଏ ପାରିବୁ ଆଉ ଯୋଉ ଏପଟ ପୋଖରୀ ଯୋଉଟା ସେଇଟା ଆମର ଯୋଉ ରାଜାଙ୍କ ଘର ଯୋଉ ଅଛି ରାଜମାଡ଼ ସେ ପାଖ ପାଖାପାଖିରେ ତ ମ ସେଇଠିକି ଆମେ ବି ମାନେ ସେଇଠି ହିଁ ଯାଉ। ଯାଉ ଏମିତି ବେଳେ ବେଳେ ଆଉ, ସେମିତି ଛୋଟ ବେଳୁ ଯାଏ ତାପରେ ଆଉ ଯାଇନି।
ମୁଁ ପ୍ରଥମେ ମୋ ଭାଇ ସହିତ ହିଁ ଗଲି ପୋଖରୀକୁ, ତା ସହିତ ଗାଧିକି ମାନେ ଯିବି ଆ ପାଇଁ ତା ସହିତ ହ ହସିବି, ସିଏ ମତେିଁ ପହଁରା ଶିଖାଇ ଦେଲା ମୁଁ ଦିତୀୟ ଦ୍ୱିତୀୟ କ୍ଲାସୁ ପୁରା ପହଁରା ସିଏ ବି ମୋତେ ସାଇକେଲ ଶିଖେଇ ଦେଇଥିଲା, ଏବେ ବି ମୁଁ ଏବେ ଏବେ ମୁଁ ଆଉ ଯାଉନି। ପୋଖରୀ ପୋଖରୀ ଆମର ତ ବାରିପଟେ କୁଅ ହେଲା କିଏ ଆଉ ଯାଉଚି ପୋଖରୀକୁୁ, ଯେନେ ସେ ଦିନ ମାନେ ଦିନକୁ ଦିନ ପିଢି ପରେ ପିଢି ପରା ଚେଞ୍ଜ୍ ହଉଚି ନା କିଏ ପଚାରେ ପୋଖରୀ କି ବାକି ଆମ ଗାଁରେ ଛୋଟ ପିଲା ଏବେ ଛୋ ଛୋଟ ପିଲା ଗୁଡା ପୁରା ବହୁତ ମାତନ୍ତି ଏ ଏବେ ପୋଖରୀରେ ଯାହାକୁ ଦେ ଖିବ ସେ ପହଁରା ଶିଖିଯାଇଥିବ ଯେତେ ଛୋଟ ପିଲାଟେ ହେଲେ ବି।
ହୁଁ।
ପୁର ପୋଖରୀ ମାନେ ପୁରା ପଙ୍କ ବାହାର କରି ଦଉଛନ୍ତି ପୁରା ଭି
ହେଁ ହେଁ ତମେ ଛୋଟ ପିଲାଟେ ଆମେ ତ ଆମେ ବି ଆମେ ସମସ୍ତେ ଉତ୍ପାତ ହଉ ସେ ଯୋଉ ଖୁଦୁରୁକୁୁଣୀ ଜାଣିଥିବ ହେଲା ଆମ ଛୋଟ ନାଳଟେ ଅଛି ସେଇଠି ବି ବହୁତ ସାରା ପାଣି ଆସେ ହଁ ସେଇଠି ବି ବହୁତ ପାଣି ଆସେ। ମାନେ ଅକାତ ଅକାତ ପାଣି ପୁରା ମାନେ ସେଇ ଟି ଆ ଆମେ ପୁରା ହେନେବି ମାନେ ଉତ୍ପାତ ହଉ ମାନେ ସମସ୍ତେ, ମାନେ ଯୋଉ ତକ ଝିଅ ମାନେ ଯୋଉତକ ଥିବେ ସମସ୍ତେ ମଝି ପାଣି ଯାଇକି ସେମାନେ କିଏ ପହଁରୁଥିବ କିଏ ବୁଡୁଥିବ କିଏ ଉଠିଥିବ କ କହିବ ଏଟା ମସ୍ତି କରୁଥିବ ପୁରା ବଢିଆ ସେ।
ହଁ ନାଇଁ ଆମ ଗାଁରେ ବି ନଦୀକୁ ଯାଆନ୍ତି ସବୁ ତିକ ଝିଅ ପିଲା ଗୁଡ଼ା ଉତୁପାତ ହେଇକି ପୁରା ଆସନ୍ତି ପୁରା ଆ ଗାଧେଇକି ଏ ସମୟରେ ପୁଣି ବର୍ଷା ସିଜିନ ଟା ଟିକେ ଏତା ହୁଏ ନା ପାଣି ଫାଣି ଆସେ
ହଁ, ହଁ ମ ହଁ ହଉ।
ହଉ ଦିଦି ରଖୁଛି।
ହଁ ହଁ